ହାଲୋ।
ହଁ। ହଁ ଶୁଭୁନି।
ହଁ ହଁ ସୁଭିଲା।
କଣ?
ହାଲୋ ହଁ ଅ। କାଲି ପୋଲିଓ ଦବାକୁ ଆଣିକିରି ଆସିଥିଲେ ସେ କିଏ ଆଣିକିରି ଆସିଥିଲେ ଦି ଜଣ ଇଅ କଣ ହେବେ ତମର?
କିଏ କାଲି ଆ ଆମ ପୁଅ ଯାଇଥିଲା ପୋଲିଅ
ହଁ ମୁଁ କହିଲି କାହା ସହିତ ସିଏ ଆସିଥିଲେ ଦିଜଣଙ୍କ ସହିତ?
ସିଏ ଆମ ଖ ଯାଇଥିଲେ ତା ଭୋଉଣୀ ସାଙ୍ଗରେ ଯାଇଥିଲେ।
ହଁ ଭାରି ସ୍ମାର୍ଟ ହୋ ତୋ କଥାବାର୍ତ୍ତା ଭାରି ବଢିଆ। ଆଉ ସବୁ ବଳ ପୁରା ସ୍ମାର୍ଟ ହେଇକିରି ଇଏ ହେଇଚି ଆଉ ସେ ଯୋଉ ତମ ଘର ପାଖରେ
ଆଛା
ଏଁ ସେ ଉମ୍ ମମତାଙ୍କ ତାଙ୍କ ଝିଅଟା ସିଏ କଣ ଏମତି ହେଇଚି ନିର୍ଜରିଆ କମଜୋରି ଆଉ ବି ଏମତି ଅ ଅପପୁଷ୍ଟି ହେଲା ବାଗିଆ। କଣ ତାକୁ ତ ମାଆ କ୍ଷୀର ମୁଁ କହିଲି ମାଆ କ୍ଷୀର ଦିଅ ପୁରା ମାଆ କ୍ଷୀର ଦେଲେନି ଷ୍ଟାଇଲ ମାରିକିରି ଡ ଖାଇବା ପାଇଁ ଉଁ ଟୋଟାଲି ମାଆ କ୍ଷୀର ଦେଲେନି। ତାଙ୍କର କହିଲେ ଆମର ପଇସା ଅଛି ଆଉ ମୋ ମାଆ କହିଲା ମୁଁ ଷ୍ଟାଇଲ ମାରିବି ମୋର ଇଏ ହେଇଯିବ ଜମା ଦେଲେନି ସିଏ ଛୁଆ କଣ ସେମିତି ହେଇଚି କାଲି ଆସିଥେଲା। କିଛି ନାଇଁ ଏମିତି ବଏଁ ଚୁପ ଚାପେ ହୋଉ କମଜୋରି ପୁରା ଏମ ତି କମ ଇଏ ଦୁର୍ବଳ ତାଙ୍କୁ କହିଲା ବେଳକୁ କୋହୁଚନ୍ତି ଆଉ ସେ ହେଲା ସେମତି ଆଉ ମୁଁ କହିଲି ତମେ ତ ମାଆ କ୍ଷୀର ଟୋଟାଲି ଦେଲନି। ତମରି ପୁଅ ସାଙ୍ଗରେ ତ ସେ ଝିଅ।
ହଁ ଆମ ପୁଅ ଜମା ଆମ ପୁଅ ଜମା ଡବା ବି ଖାଏନି।
ଓ ହଁ ହଁ। ତାକୁ ଜନ୍ମ ହୋଉ ହୋଉ ପୁରା ମକ
କଣ?
ମୁଁ କହିଲି ଜନ୍ମ ହୋଉ ହୋଉ କଷ କ୍ଷୀର ଆଗ ଦେଇଥିଲ ଟି
ହଁ।
ହଁ ସିଏ ପା ଦେଇନାହାନ୍ତି କହୁଛନ୍ତି ଆମର ଦେଲୁନୁ ଆମର ସିଜରିଂ ହେଇଥିଲା ଅସୁବିଧା ହେଲା। ଆଉ ସେଦିନୁ ପିଲା କି ମୁଁ କହିଲି ତମେ ତାଙ୍କୁ ଅଭ୍ୟାସ କର ଥାନ୍ତ ମେଡିକାଲରେ ଖୁଆଇବା କ୍ଷୀର ଖୁଆଇଥିଲେ ମାଆ ସେ କ୍ଷୀରା ଖାଇଥାନ୍ତା ଆଉ ତେମେ ତାକୁ ଦେଲନି ହେଠୁ ସେ ଅଟୋମେଟିକ ଖାଇଲାନି ହେଠୁ ତାକୁ ଡ ବୋତଲ ଅଭ୍ୟାସ କଲେ ସେ ପିଲା ହେଲା ବାଗିକି କିଛି ହେଇନି ନା ପାଟି ଫିଟିନି ଏପର୍ ଏପର୍ଯ୍ୟନ୍ତ ହେଲା ଏଇ ତମ ପୁଅ ସାଙ୍ଗର ତାର କଥାବାର୍ତ୍ତା ନାହିଁ ନା କିଛି ନାହିଁ।
ମୁଁ ସେୟା ଦେଲି ଦୋଉନାହାନ୍ତି ଆଉ ଏମିତି କଁ ଡବା ଫବା ଖାଉଚନ୍ତି
ଆଉ ସେଉଠୁ ପୁଅ ଏବେ କଣ ସିଏ ହେଇ ଛଅ ମାସ ଯାକେ ପୁରା ମା କ୍ଷୀର ଖାଇଛି।
ହଁ ଆ ବାହାର ଖାଦ୍ୟ ଡବାର କିଛି ବି ଖାଇନି। ଏ ତ ଏଉ ମାଆ କ୍ଷୀର ଖାଇଲା ନାଇ ନାଇ ଏବେ ଏବେ ବି ସୁଧା ସିଏ ହୋଉ ଆମ ବାର ଖାଦ୍ୟ କିଛି ଖାଇନି ସବୁ ସେ ଘର ଖାଦ୍ୟ ସିଏ ଖାଇଲା।
ହଁ ହଁ।
ଆଉ ଦୋକାନ ଥ ଏବେ ଖାଇନି କାଲି ଯାଇଥିଲା ଟିକା ଦବାକୁ ଯାଇଥିଲା ବାହାର ଏଇ ପା ତାର ଗୋଟେ କଣ ଯୋଉ ଟିକା ନବ ମାନେ ତାକୁ ଜର ହବ।
ହଁ ସେ ନେଲେ ହଇ ଆଉ।
ହଁ ସାର ଯୋଉ କଥୁ ହଁ ସବୁ ଖାଇଲେ।
ସେଠୁ ଏଇ ଛଅ ମାସ ପରେ ତାକୁ କଣ ସବୁ ଖାଦ୍ୟ ଦେଲ ମୁଁ କହିଲି ଛଅ ମାସ ପରେ
ଛଅ ମାସ ପରେ ଦେଖୁନ ତାକ ଫାଷ୍ଟେ ତାକୁ ମୁଁ ଦେଲି ହୋଉଚି ଭାତ ଆଉ ଗାଜର ବିଟି ତାପ ସିଝେଇକି ଦେଲି ସେ ଜମା ସେ ଖାଇଲାନି ଛୁଇଁଲାନି। ମୁଠେ ହେଲାନି ତାପରେ ଆଉ ଆଇଁ କିଏ ଖାଇଲେ। ଥରେ ଆମ ଘଡୁକୁ ତୁମେ ଆଇଥିଲା ଜଣେ ଲୋକଟା ଆଇଥିଲା ସେ କଣ ସେ ଘର ସେପଟେ ତାଙ୍କ ଘର। ଆଇଥିଲେ ସିଏ ତା ତାଙ୍କର ବୀ ଧ-ଆମର ପୁଅ ସାଙ୍ଗରେ ଗୋଟେ ପୁଅଟେ ହେଇ ଚୁ-ହେଇ ତାଙ୍କର ହେଇଥିଲା ଝୁଅ ବର୍ଷେ ଟିକେ ବଡ ଆମ ପୁଅଠୁ। ସେ କ ହିଲା ହଉଚି ତୁ ଆମ ଘର ଏ ଉଁ, ଗୋଟେ ଗୋଟେ ଖାଦ ଦ୍ୟ ଦେ। ଥରେ ନନ ଥରେ ଖାଲି ଖାଇବାକୁ ଦେ ଆଠ ଦିନ ଖଣ୍ଡେ। ତାପରେ ଆଠ ଦିନ ଖଣ୍ଡେ ବିଟ୍ ଖାଇବାକୁ ଦେ। ଏବି ଖାଇଲେ ଛୁଆ ଖାଇବ ମୁଁ ସେୟା ମୁଁ ସେମିତି ଖାଇବାକୁ ଦେଲି। ଆଉ ଥରେ ଫା ଦିନ ଗୋଟେ ଦିନ ଗାଜର ସିଜେଇ ଖାଲି ଗାଜର ଦେଲି। ଆଉ କିଛି ଭାତ ଭାତ କିଛି ଦେଲିନି। ଯେନସି ଦେଲି ସେମ ସେ ଖାଇଲା।
ହଁ ସେଉଠୁ ତାପରେ କଣ ଚୁଡା ଯାଉ କରିକିରି ଦିଅ ନା ହଁ।
ଖାଇଲା ସେ ଖାଇଲା।
ହଉଠୁ ସିଝା ସହିତ ଆଉ କଣ ଦିଅ ଖାଇବା ପାଇଁ?
ସେ
ମୁଁ କହିଲି ସିଝା ସହିତ ଆଉ
ନାଇଁ ଛତୁଆ ଖାଏ ସେ।
ଓ, ହଁ।
ଏହେ ସକାଳେ ଛତୁଆ ଖାଏ। ତାର ଖରା ବେଳକୁ ଏ ସିଜା ଖାଏ। ହଁ ରାତିରେ ତା ତାର ମୋ ରୁଟି ଆଉ ସେଆ କେବେ ବି ନ ଯୋଉ ଏ ମିନ ଖାଦ୍ୟ ଖାଏନି। ସବୁବେଳେ ଚକଟା ହୋଇ ସେୟା ଖାଏ। ତ ଜମା ଖୋଲା ଖାଦ୍ୟ କେବେ ଖାଇନି।
ଭଲ ତୋମେ ଯେ କି ଅସୁବିଧାରେ ପଡୁଚନ୍ତି। ରୁଟି ତାର ଜନ୍ମରୁ ପୁରା ରାତିରେ ରୁ ପିଇଦିଅ।
ହଁ ତ ସବୁବେଳେ ସେ ରୁଟି ଦିଆ ହଏ। ନା
ସଉଠୁ ଏବେ କଣ ଆଉ କଣ ଭିଟାମିନ୍ ଅଲଗା କଣ ଖାଉଚି?
ଅଲଗା ତ ଭିଟାମନ୍ କିଛି ନାହିଁ ବେ ଏଇ ବା ଖାଲି ଘର ଖାଦ୍ୟ ଯାହା ସେଆ ଖାଇଲା।
ଓ ହଁ।
ଆଉ କଣ ବାହାର ଖାଦ୍ଯ କିଛି ଖାଉଚି ଖାଉନି। ଏଇ ବା ଏଠି ଗୋଟେ ଝିଅଟେ ସେମିତି ପୁଅ ସାଙ୍ଗର ତାର ଏ ଯେ ଯେ ପାଟି ଫିଟୁନି।
ହଁ ବାମ୍ ସେ ତ ମୁଁ ଦେଖିକି ସେଦିନ ଆମେ ଗ-କଥାବାର୍ତ୍ତା ହଉଥୁଲୁ ମୁଁ କହିଲି ଦେଖ ଏ ମାନିଲେନି ଦେଲେ ଏଇ ଯେ ପିଲାର ତାର ସାଙ୍ଗର ଛୁଆ ସିଏ ଯେ କେତେ ସ୍ମାର୍ଟ କଥାବାର୍ତ୍ତା ଇଏ ଦେଖେଇଲେ ଷ୍ଟାଇଲ ଆମେ ଦବୁନୁ ଆମେ ବାହାର ଇ- ଯେ ଦବୁ ବ ତଲ ଭେ-ଡବା ଦବୁ। ଅଁ, ଇଏ କରିବୁ ଉଁ,। ଏ ଖାଇବା ପିଇବା ପାଇଁକି ଆଉ ହେଠୁ କଣ ଗାଈ କ୍ଷୀର ଖାଏ କି?
ହ କାରଣ କମ୍ଫ କ୍ଷୀର ଖାଉଥିଲା ପାଞ୍ଚ ଛଅ ମାସ ଖଣ୍ଡେ ଖାଇଚି। ଦ- ଯେତେ ଦିନ କ୍ଷୀର ଖାଇବ ଆଠ ଦିନ ପୂର୍ ନଥିବ ଖାଲି ଥଣ୍ଡା ହବ।
ଓ, ହଁ, ହଁ, ହଁ ସେ କଫଟା ଆଉ। ସୁ ମାନେ ଇଏ ତେଲ ଥଣ୍ଡା ଛୁଆଙ୍କର। ଶ୍ବାସନେ କହୁ। ସିଏ ବି ପ୍ରାୟ ବି ଡକ୍ଟର ମନା କରିଛନ୍ତି ଏବେ ହଁ କ୍ଷୀର ଦବା ପାଇଁ ବି ଡକ୍ଟର ମନା କରନ୍ତି ପିଲାଙ୍କୁ ଏ ଗାଈ କ୍ଷୀର ଟିକେ ଦବା ପାଇଁ।
ଓହୋ କମ୍ଫନ କମ୍ଫ କାଟିବା ପାଇଁ କଣ କିଛି ଅଛିକି?
କଫ କାଟିବା ପାଇଁ ହଁ ଏଇ ସିରାପ ଦେଲେ କହିକିରି ସିରାପ ବି ନହେଲେ ତୁଳସୀ ପତ୍ର ମହୁ ତାକୁ ଡେଲି ଦଉନ ଥଣ୍ଡା ହବନି।
ଅଦା ରସ, ତୁଳସୀ ପତ୍ର, ମହୁ ଟିକେ ତାକୁ ଡେଲି ଖାଇବା ପାଇଁ
ଓହୋ ସେୟା ଦେଲେ ହବ ଆଉ।
ହଁ ହବ ଆଉ ଅଁ ଇଏ ହେଇକିରି ଆଉ।
ହଁ।
ଆଉ ଏଥରକ ହେଇଯିବଣି ଏଥର ତା ତ ପାଠ ପଢିଆ ନା ଯୋଉ ଆଡମିସନ କରିବ ଆଉ କୋଉଠି ପଢେଇବାର ଅଛି?
ଲେଂଚୁମ୍ କୋଉଠି ଭଲ ଥବ ଲେ ରାମେ ରାମେ ସ୍କୁଲ ଭଲ
ହଁ କହୁନ୍ତୁ ରାହାମାରେ ଭଲ ସ୍କୁଲ ଅଛି ଆଉ।
ନା ଆଉ କୋଉଠି ଅଛି କି ପାଖରେ? ଟିକେ ନବା ଯୋଉ ଯେ ଗାଡି ଟିକେ ଆଉଥବ ହଉଛି ଆମ ଘର ଯାକେ। ଏ ଯଇ ଗାଡିଟା ଆଉଥବ ସେଇଟା ହଉଛି ଭଲ ହଅନ୍ତା।
ହଁ ନାଇଁ ସେ ଭଲ ସ୍ମାର୍ଟ ଅଛି। ଭଲ ପାଠ ବି ପଢିବ। ଆଉ ତାର ଟିକେ ଯତ୍ନ ଭଲ ନେଲ ସେ ଇଏ ହେଇଗଲା ତାଙ୍କର ଗୋଟେ କିଛି ଦାୟିତ୍ଵ କଲେନି ଇଏ କଲେନି
ନାଁ ପା ଏଇ ଗୋଟେ ଗୋଟେ ଛୁଆଙ୍କ ଦେଖୁଚ ପାଟି ଫିଟୁନି ଆଉ।
ନା ନା ଏବେ କଥା କହୁନାହାନ୍ତି ଛୁଆ ବହୁତ ଛୁଆଙ୍କର ଡେରିରେ
ସେଇ ପିଲାଙ୍କର ହିଁ ପ୍ରୋବ୍ଲେମ୍ ବାହାରୁଚି। ସେଇ ପିଲାର ହିଁ ପ୍ରୋବ୍ଲେମ୍ ବାହାରୁଛି। ଏବେ ସବୁ ବାହାର ଖାଦ୍ୟ ମାନେ ଯେମିତି ଖାଇବା କଥା ସବୁ ଖାଇଲା ଏଇ।
ହଁ ଏବେ ଖାଇବା ବାର ଖାଦ୍ୟ
ହଁ ହଁ।
ତହ ଖାଲି ଦେଖାହେଇନୁ କାଲି ତ ଯାଇଥ
ଚାଲାଖୀ।
ହଁ
ତାକୁ ଟିକେ ସକାଳୁଆ ତୁଳସୀ ପତ୍ର ମହୁ ଅଦ୍ ଦା ତାକୁ ଟିକେ ସକାଳୁ ସକାଳୁ ଦେଲେ ଥଣ୍ଡା ଟା ହବନି ଅହିକା ଥଣ୍ଡା ସିଜିନ୍ ଆସିଲା ଇନା ବର୍ଷା ହେଲା ସେ ଥଣ୍ଡା ସିଜିନି ଏ ଛୁଆ ତ ରହିବେନି କଥା ମାନିବେନି ବର୍ଷ ଆଡେ ବୁଲୁ ସାଡେ ବୁଲୁ ହେବେ ଟିକେ ଥଣ୍ଡା ହବ ଆଉ।
ହଁ ବା ଥଣ୍ଡା ତାକୁ ହଉଛି।
ଆଉ ତାକୁ ଟିକେ ଅ ସେଇ ସକାଳୁ ସକାଳୁ ତୁଳସୀ ପତ୍ର ଗୁରା ଡେଲି ଦେଲେ ଥଣ୍ଡା ଣ୍ଡା ଆଉ ହବନି ଥଣ୍ଡା କାଟି ହେଇଯିବ।
ହଁବା ଏଇ ଦିନ୍ ଟେ କ୍ଷୀର ଖିଆଟା ବନ୍ଦ କଦେଲି ଦେଲି ତାକୁ ଅମୁଲ ଖାଇବାକୁଦେଲି ଏବେ କିଏ ଆଉ ଏବେ ଥଣ୍ଡା ହଉନି ଆଠ ଦିନରେ ଥରେ ଏବେ ମାସେ ଦି ମାସ ଖାଲି ଥଣ୍ଡା ହଉଛି। ଆଉ ଥଣ୍ଡା ଲଗାତାର ଥଣ୍ଡା ଆଉ ହଉନି। ଆଗୁରୁ ଡେଲି ଥଣ୍ଡା ହବ ହଁ। ଆଉତ ଡେଲି ଥଣ୍ଡା ହେଲା ଆଉ। ହାଲୋ।
ହଁ ଆଉ ତ ନାହିଁ ଏବେ ଏୟାତ
କଣ?
ଏବେ ତ ଆଉ ଆସିବାର ନାହିଁ ଯେତେବେଳେ ଯୋଉ ବୁଷ୍ଟର ଖାଇଲେ କହିବେ ଆଣିକିରି ଆସିବ ଯା ଅସୁବିଧା ହେଲେ କହିବ ଆଉ।
ହଁ ଆମେ ଏବେ ତ ଏବେ କ ଦେଇଛି ପୋଲିଓ ଦେଇଛି ଆଉ ତ ଏବେ ନାଇଁ ଯଇ କ ପାଞ୍ଚ ବର୍ଷ ପରେ ନା କଣ।
ପାଞ୍ଚ ବର୍ଷରେ ଗୋଟାଏ ଅଛି ଗୋଟାଏ ଟୀକା ଅଛି ପାଞ୍ଚ ବର୍ଷରେ ତାକୁ ଦାୟିତ୍ବ କରିକରି ଦବ। ଛୁଆ ହେଲେ ମାନେ ଭବିଷ୍ୟତ ତାଙ୍କ ଦାୟିତ୍ୱ ନେଲେ ସବୁ ହୁଏ ଆଉ ତାକୁ ଟିକେ ଦାୟିତଵ କଲେ ପାଠ ପଢାରେ ତାକୁ ଟ ପାଠ ପଢାରେ ଲକ୍ଷ ହୁଁ ଏ କଥାାର୍ତା ସବୁ କରାର ଯ
ତମ ଖଡେ କ ସ୍କୁଲ ଅଛି ଜାଣିଛ କୋଟେ କଲେ ଭଲ ସ୍କୁଲ କି ଅଛି ଆ ପାଠ ପଢିବା ପାଇଁ।
ପରୁ ଏ ଆମ ତ ଏଠି କି ଶ୍ରୀମା ମନ୍ଦିର ଗୋଟେ ଅଛି ସେ ଓଡିଆ ମିଡିଅସେ ଆଉ ପଢଉଛନ୍ତି ଏବେ କଣ ଭଲ ପଢୁଛନ୍ତି ଏଥିପାଇଁ ଆମ ଘର ପାଖରେ ଗୋଟେ ପିଲାଟେ ସେ ସ୍କୁଲ ବି ନବଦୟ ପାଇଁ ଯୋଉଁ। କଲାର୍ସ ନବଦୟ ପାଇଥିଲା ଉଁ ପଢ଼ୁ ଉଁ ସେ ଗୋଟେ ଭଲ ସ୍କୁଲ୍ ହେଲା ସେ ତୁଳଙ୍ଗ ପାଖରେ। ତୁଳଙ୍ଗ ପାଖରେ ଆଉ ଏ ଯୋଉ ସ୍କୁଲ୍ରେ ପଢ଼ ଗାଡ଼ି ଆଉ ଘରେ ଜଗି ନବ ପାଠ ଟା ଦେଖିନେଲେ। ପିବ ଆମେ ଯାଇି ଦ ନବାନି ଆଉ ଅଇଁଂସା ପିଲାଙ୍କର ପିଲାଙ୍କୁ ଅଇଁସା ଯେମିତି ଗଢ଼ିଆ ସେ ବଡ଼ ହେଲେ ସେମିତି ଇଏ ହେଇକିରି ପାଠ ପଢ଼ିବେ। ସେଠି ଏଠି ପିଲା ଆମର ସେଇ ଶ୍ରୀମା ମନ୍ଦିରରେ ପ୍ରାୟ ପିଲା ଯାଇକିରି ପାଠ ପଢ଼ନ୍ତି।
ସୀମା ମନ୍ଦିର ସେ କୋଉଠି।
ସେ ତୁଳଙ୍ଗ ତୁଳଙ୍ଗ ପାଖରେ ନା ଏସାନ ଏଠି ତୁଳଙ୍ଗ ପାଖରେ ଓଡିଆ ମିଡିୟମ ସ୍କୁଲ ଟା ତମେ କଣ କୋଉଠି ପଢ଼େଇ ଓଡିଆରେ ପଢେଇବ କି ଇଂଲିଶ ରେ ପଢ଼େଇବ
ନାଇଁ ଇଂଲିଶ ମିଡିୟ ସ୍କୁଲ ଗୋଟେ ଅଛି ପାଖରେ
ଏଠି ଇଂଲିଶ ଏଠ ସମୟରେ ଅଛି ଜାଭର ଗୋଟେ ଅଛି ଦେର୍ଶ ମାନ ଅଛି ଏପଟ ପିଲା ଲାଇନ ର ପିଲାକୁ ଯାନ୍ତିନି ପାଖାପାଖି ସୁ ସ୍କୁଲ ଅଛି ବୋଲି ଗଆଡେ ଯାଆନ୍ତି ସମେିନା ପିଲ ଅଧି ଅଧିକା ହେଲେ ଗାଡି ଟା ଆସିବ ଆଉ ଜଣଙ୍କ ପାଇଁ କଣ ଗାଡି ଆସିବ ପିଲାଠା ଆଠ ଦଶ ଜଣ ବାହାରିଲେ ଗାଡି ଟା ଆସିବ
ହଁ ହଁ ଗାଡ଼ି ଟା ଆଇିଲେ ସୁବିଧା ଗାଡି ସା ବସିକି ଗଲା ବସିକି ଆଇଲା
ଆଉ ତାଙ୍କ ଘରେ ଯଦି ତାଙ୍କ ବାବା ରହନ୍ତେ ତାହେଲେ ସିଏ ନବାଣିଆ କରନ୍ତିେ ଆଉ ଘରେ ତ କେହି ନାହାନ୍ତି ରହି ନବେ ଛାଡିବା ପାଇଁ ସ୍କୁଲ କୁ ଛୋଟ ପିଲା ଗାଡ଼ି ଆସିଲା ଠିକ୍ ଗାଡି ଟା ଆସିଲେ ସୁବିଧା ସ୍କୁଲ କୁ ଯିବା ଆସିବା। କରିବା ଭଲ ମାନେ ଇଏ ହଁ ହବ। ଆଉ ତାର ଟିକେ ବର୍ଷା ଦିନ ଅଇଛ ତାକୁ ଟିକେ ଜଗି ଦେଇଥିବ ଛ ବର୍ଷା ବର୍ଷା ସିଜିନ୍ ଓଉ ସିଜ ଚଞ୍ଜ ଥଣ୍ଡା ଜର ଝାଡା ଛୁଆଙ୍କର ମାନେ ବହୁତ୍ ଆଉ ତାକୁ ଟିକେ ବର୍ଷ ବେଶୀ ହଁ ବର୍ଷାରେ ଟିକେ ବାହାରକୁ ଛଡା ଛଡି କରନା କଁ ସେ ଟିକେ ଥଣ୍ଡା ଜର ଜର ଚାରିଆଡେ ତ ବ୍ୟାପି ଯାଉଛି ଥଣ୍ଡା ଜର ଆଉ ଇ ଯୋଉ ଅଇଛ ବି ବର୍ଷା ସିଜିନରେ ପାଣି ଦୂଷିତ ହେଇଯିବ ଡାଇରିଆ ର ପ୍ରୋବ୍ଲେମ୍ ସବୁଆଡେ ତ ଇଏ ମଶା ମଶା ଇଏରେ ତାକୁ ମଶାରେ ଟାଙ୍ଗି ଶୁଆଇବ
ଝାଡ଼ା ହ
ହଁ ସେ ବର୍ଷା ଦିନ ସେ ଟିକେ ଛୁଆ ଟା ଗୋ ଜଗ କିି ନହେଲେ
ଆ
ମଶା ତ ଡେଙ୍ଗୁ ମଶା ଯବର ଏବେ ଆଉ ବର୍ଷା ହେଲା ମାନେ ହେଲେ ମଶା ଆଉ ତାକୁ ଆଉ ଟିକେ ଯତ୍ନ କରିନେଲେ ସଇଲା ନହେଲେ ଏଇ ବର୍ଷା ଦିନେ ଦେହ ବେଶୀ ଖରାପ ହବ।